ହାଲୋ।
ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର ସାର୍।
ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା ଭଲ ଅଛି ଆପଣ କେମତି ଅଛନ୍ତି?
ଆଜ୍ଞା ବହୁତ ବଢିଆ ଅଛି ଆଉ‌। ଆଜି ଆମେ ମାନେ ଭାରତର ମାନେ ଶିକ୍ଷା ବ୍ୟବସ୍ଥା ଯୋଉ ଅଛି ତ। ତା ସେଇ ଶିକ୍ଷା ବ୍ୟବସ୍ ମାନେ କଣ ଚେଞ୍ଜେସ ଆଣିବାକୁ ପଡି ମାନେ ଆମ ପିଢି ଯେତେ ମାନେ ଆମେ ଯେ ତିକି ଆମ ଜେନେରେସନ ଯେବେ ଆ ଗକୁ ଯାଉଚି ତ ସେହି ଅନୁସାରେ ଆମ ଶିକ୍ଷା ବ୍ୟବସ୍ଥାରେ କଣ ପରିବର୍ତ୍ତନ ଆଣିଲେ ଭଲ ହେବ ସେଇଟା ଟିକେ ଆଜି ଆମେ ମାନେ ଆଲୋଚନା
ଆଜ୍ଞା ନିଶ୍ଚୟ ସାର୍ ନିଶ୍ଚୟ ଆଜ୍ଞା।
ମାନେ ଏବେ ଯୋଉ ଶିକ୍ଷା ବ୍ୟବସ୍ଥାରେ ମାନେ ବୋହୁତ ଗୁଡିଏ ପରିବର୍ତ୍ତନ କି ଆମେ ଏବେ ଛୋଟ ଛୁ ଏବେ ବୋହୁତ ଆମେ ମାନେ ଅ ଥିଓରି ଆମ ଆମକୁ ପ୍ରେସରାଇଜି କରାଯାଏ। ଯେମିତି ବୋହୁତ ଇଏ ଦିଆଯାଏ ଚାପ ଦିଆଯାଏ ଯେ ଆମକୁ ଅ ଥିଓରିରେ ମାନେ ଲେଖାରେ ଲେଖା ପଢାରେ ଯେତିକି ଆମକୁ ଇଏ କରାଯାଏ। ସେତିକି ଆମକୁ ଯଦି ପ୍ରାକ୍ଟିକାଲ ଉପରେ କିଛି ଜିନିଷ ଶିଖିବା ଉପରେ ଯଦି ଆମକୁ ସ୍କୁଲ ଲାଇଫ୍ ରେ ଶିଖା ହୁଅନ୍ତା ତ ସେଟା କେମିତି ହୁଅନ୍ତା? ଆମେ ମାନେ ଯେତିକି ପରିମାଣରେ ଏବେ ଆମ ସ୍କୁଲରେ ଆମକୁ କେମିତି ଆମକୁ ଦଶଟା ଚାପଟର ଦିଆଯାଏ କି ପାଞ୍ଚଟା କି ଛଅଟା ଚାପଟର ଦିଆଯାଏ। ତ ଛଟା ଚା ଟୋଟାଲ ଆମେ ଛଟା ଚାପଟର ପଢିକି ତାକୁ ଏକ୍ସାମ୍ ରେ ଆମେ ଇଏ କରିଦୋଉ ପରୀକ୍ଷା ଦୋଉ। ତ ଆମକୁ ଯଦି ସେଇ ଟାଇମ୍ ରେ ଯଦି ଚାରିଟା ଚାପଟର ମାନେ ପଢିବା ପାଇଁ ଆଉ ଚାରିଟା ଚାପଟର କିଛି ଶିଖିବା ପାଇଁ ମାନେ କିଛି ପ୍ରାକ୍ଟିକାଲ ଆକ୍ଟିଭିଟି ତ ସେଇଭଳିଆ କିଛି ଜିନିଷ ଶିଖିବା ପାଇଁ ଯଦି ଆମକୁ ଦିଆହୁଅନ୍ତା ତାହେଲେ କେତେ ବଢିଆ ହୁଅନ୍ତା। ଆମ ସ୍କୁଲ ଲାଇଫ୍ ରେ ତ ହୁଁ।
ଆଜ୍ଞା ସାର୍ ଆଜ୍ଞା କୁହନ୍ତୁ।
ମାନେ ସେ ଆମ ଶିକ୍ଷା ବ୍ୟବସ୍ଥାରେ ଏସବୁ ଜିନିଷଟା ଆଡ୍ କରିବାଟା କଣ କେତେ ଦୂର ଭଲ କେତେ ଦୂର ମାନେ ଇଏ ସେଟା ଆପଣ ଟିକେ କୁହନ୍ତୁ।
ହଁ ସାର୍ ଆପଣ ଯେମିତି କହିଲେ କି ଆମେ ଧର ଚାରିଟା ସବଜେକ୍ଟ ଦେଇଚୁ ତ ତାକୁ ପଢିକି ଏକ୍ଜାମ ରେ କେମିତି ଦବା ସେଇଟା ତ ବୋହୁତ ଭଲ କ ଥା। ଆଉ ବାକି ଯୋଉତକ ସବଜେକ୍ଟ ରହିଲା ଆମେ ଯଦି ତାକୁ ପ୍ରାକ୍ଟିକାଲ ଭାବରେ କରିଦବା ତ ପିଲାମାନେ ସେଇଟାକୁ ବୋହୁତ ସହଜରେ ବୁଝିଯାନ୍ତି। ଆଉ ଏହା ଦ୍ଵାରା ତାଙ୍କ ଉପରେ ବେଶି ଆଉ ପ୍ରେସର ପଡି ନଥାଏ, କି ହଁ ଆମର ଅଧିକ ସବଜେକ୍ଟ ଅଛି। ତ ଆମେ ଏ ସବୁ ସବଜେକ୍ଟ ପଢିକି ଦେଲା ବେଳକୁ ତ ତାଙ୍କ ଉପରେ ବୋହୁତ ପ୍ରେସର ପଡିଯାଇଥାଏ। ଆମେ ଯଦି ଏମିତି ଚାରିଟା ସବଜେକ୍ଟକୁ ପ୍ରାକ୍ଟିକାଲ ଭାବରେ ବି ନେଇଯିବା ତ ସେଇ ଏହା ଦ୍ଵାରା ତ ପିଲାମାନେ ବୋହୁତ ମାନେ ତାଙ୍କୁ ପ୍ରେସର ହିଁ କମିଯାଏ ପୁରା। ଆଉ ଏତେ ପଢିକି ମନେ ରଖିବା ଅପେକ୍ଷା ପ୍ରାକ୍ଟିକାଲ ଯଦି କିଛି କରିଦେବେ ତ ତାହେଲେ ପିଲାମାନେ ବୋହୁତ ସହଜରେ ବି କରିଦେଇଥାନ୍ତେ।
ମାନେ ଆମେ ଯଦି ପାଠ ଖାଲି ପଢିବା। ଖାଲି ପଢିଲେ ଗୋଟେ ଜିନିଷ ଆମେ ଆଗୁକୁ ଆମକୁ ତ ଏବେ ଆମେ ଜାଣିପାରୁଥିବା ଆମେ ଏବେ ଆମ ଇଏ ଭିତରେ ଆମ ଏଜ ଭିତରେ ଆମେ ଜାଣି ପାରିଲେଣି ଯେ ପା ଲାଇଫ୍ ପାଇଁ ପାଠ ଯେତିକି ଇମ୍ପୋର୍ଟାଣ୍ଟ ପ୍ରାକ୍ଟିକାଲ ସ୍କିଲ୍ ସେତିକି ଇମ୍ପୋର୍ଟାଣ୍ଟ।
ଆଜ୍ଞା।
ହୁଁ ଆମେ ଯଦି ଆମେ ଖାଲି ପଢି ପି ଏକ୍ଜାମ ଦବା ଆଉ ଉଁ ଦେନ୍ ଏକ୍ସାମ କ୍ଲିୟର କରିବା ତ ତାପରେ ଆମକୁ କିଛି ବେନିଫିଟ ମିଳିପାରିବ କି? ତ ଆମକୁ ଆମକୁ ତ କିଛି ଜିନିଷ ଶି ଖିବା ପାଇଁ ପଡିବ ନା କିଛି ପ୍ରାକ୍ଟିକାଲ ସ୍କିଲ ରହିବା ଦରକାର। ପା ଆରେ କିଛି ଜିନିଷ ଜାଣିଥିବା ଦରକାର କି ଏଇ ଜିନିଷ ଟା ଏଇଭଳିଆ କାମ କରେ। ମାନେ ସବୁ ଜିନିଷର କିଛି ପ୍ରାକ୍ଟିକାଲ ଜିନିଷ ବି ଆମେ ଜାଣିବା ଦରକାର। ‌ ଖାଲି ଥିଓରି ଉପରେ ଆମେ ଏବେ ଆମକୁ ପ୍ରା ପ୍ରେସରାଇଜ କରାଯାଇଚି ଖାଲି ଥିଓରି ଉପରେ ପାଠ ପଢ ଥିଓରି ଏକ୍ଜାମ ଦିଅ। ମାନେ ଆମକୁ ଖାଲି ସେଇ ଉପରେ ପ୍ରେସରାଇଜ କରାଯାଇଚି। କିନ୍ତୁ କେବେ ବି ଆମକୁ କୁହାଯାଏନି କି ଏଇ ଜିନିଷ ଟା ଏମିତି ଶିଖିଲେ ଏୟା ହବ ସେଇୟା ହବ। କି ସେ ଆମକୁ ସେମି ତ କିଛି ଇଏ କରାଯାଏ ନି ନା ତ ପାଠଟାକୁ ଯେତିକି ପଢିବାରେ ଯେତିକି ମାନେ ପ୍ରେସର କରନ୍ତି କି ସ୍କୁଲ ମାନଙ୍କରେ ଆମ ସ୍ଲଲ ଲାଇଫରୁ ହିଁ ଆ ଜିନିଷ କରିବା ଦରକାର।
ଆଜ୍ଞା ତ ସାର୍ ଏବେ ସ୍କୁଲ ଯାଏ ଆମର ଦେଖିବାକୁ ଗଲେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ତ ସେ କେବଳ କହିଥାନ୍ତି କି ପିଲାଙ୍କୁ ପଢେଇଥାନ୍ତି ଆଉ ପିଲା ସେଇ ବିଷୟ ଗୁଡାକୁ ପଢିକି ଏକ୍ଜାମ ଦେଇଥାନ୍ତି। ତ ଏବେ ଏବେ ସ୍କୁଲ ଟାଇମ ରେ ହିଁ
ରଟା ରଟା ମାର ରଟା ମାରିବା ପାଠ ପଢା କେତେ ଦୂର ଠିକ୍ ତାହେଲେ?
ଆଜ୍ଞା ତ ସେଇ ଯଦି ପାଠ ପିଲାମାନେ ଖାଲି ପାଠ ପଢିବେ। ତ ସେମାନଙ୍କୁ ତାଙ୍କ ମାଇଣ୍ଡରେ ଖାଲି ମାଟର କରେକି ହଁ ଭଲ ମାର୍କ କେମିତି ରଖିବି। ହେଲେ ସେମାନେ ଜାଣନ୍ତିନି କି ଆମକୁ ଏ ମାନେ ଶିକ୍ଷା ଟା କେମିତି ଆମେ ଯୋଉଟା ପଢୁଛେ ଯେ ସେଟା କେମିତି ଶିଖିବା। ପ୍ରାକ୍ଟିକାଲ ମାଧ୍ୟମରେ ବି ଶି ଖିଲେ ତ ସେମାନେ ବହୁତ ସହଜରେ ବୁଝି ଯାଆନ୍ତେ। ଆଉ ଶିଖି ବି ଯାଆନ୍ତେ ମଧ୍ୟ। କିନ୍ତୁ ଏବେ ଯେମିତି ସ୍କୁଲରେ ପ୍ର ପ୍ରଥମରୁ ଦଶମ ଯାଇଁ କେବଳ ପଢୁଛନ୍ତି। ପଢିକି ଏକ୍ଜାମ ଦଉଛନ୍ତି। ତାଙ୍କୁ କୁ କେବଳ ମା ମାର୍କ ଟା ମ୍ୟାଟର୍ କରେ। ଆଉ ଘର ଲୋକ ମାନେ ବି ସେଇଟା ଚାହିଁଥାନ୍ତି କି ଆଉ ପିଲା ଭଲ ମାର୍କ ରଖିନି। ଏଟା କରିନି ସେଇଟା କରିନି। କିନ୍ତୁ ତ ପିଲାଟାକୁ କେମିତି କୋଉ ମାଧ୍ୟମରେ ପଢେଇଲେ ଆଉ ସେ କେମିତି ବୁଝିପାରୁଛି। ତ ସେଇଟା ଏବେ ଦେଖିବା ଦରକାର।
ହଁ ମାନେ ପିଲାଙ୍କୁ ଦଶମ ଯାଏ ନୁହଁ। ଦ୍ଵାଦଶ ଯାଏ ମଧ୍ୟ ତାକୁ ସେଇଭଳିଆ ଭାବେ ଟ୍ରିଟ କରାଯାଏ। ଯେମତି କି ତାକୁ ଖାଲି ପଢେ ଆଉ ଏକ୍ସାମ ଦେ। ବାସ୍ ଏତିକେ ହଉଛି ତା କାମ। ତା ଆଉ ମାନେ ତା ତାକୁ କିଛି ଜିନିଷ ପ୍ରାକ୍ଟିକାଲି କିଛି ଜିନିଷ ଶିଖାଯାଏନି। ତ କହିବାକୁ ଗଲେ ଗୋଟେ ପ୍ରକାର ଶିକ୍ଷା ଗୋଟେ ରଟା ଟାଇପ ର ଗୋଟେ ଜିନିଷ ହେଇଗଲାଣି। ମାନେ ରଟିକି ଯାଅ ଆଉ ଏକ୍ସାମ୍ ଦେଇକି ଏକ୍ସାମ୍ କ୍ୱାଲିଫାଇ କର। ମାନେ ଏକ୍ସାମ୍ କ୍ଲିୟର କର।
ଆଜ୍ଞା।
ହଁ। ତ କିନ୍ତୁ ଆମେ ଯେତେବେଳେ ଦ୍ଵାଦଶ କ୍ଲିଅର କରିଦଉଛେ। ଦ୍ଵାଦଶକୁ ଶେ ଶେଷ ହେଇଯାଉଛି। ଦ୍ଵାଦଶ ପରେ ଆମକୁ ପାଠ ଯେତିକି ଦରକାର ଆଉ ପ୍ରାଟିକାଲ ସେ ତିକି ଦରକାର ହଁ। ତ ସେ ଅନୁସାରେ ମାନେ ପଢାରେ ଏ ଜିନିଷ ଟା ଆଡ କରିବା ଦରକାର। କି ମାନେ ଉଁ ସ୍କୁଲ ଲାଇଫରେ କେମିତି ପ ପଢା ସାଙ୍ଗରେ ଆମର ପ୍ରାକ୍ଟିକାଲ ସ୍କିଲ୍ ଆମ ସହିତ ରହିବ। ଆଉ ଏକ୍ଜାମ ବ୍ୟବସ୍ଥାକୁ ଯେମିତି କି ବଦଳିବା ଦରକାର। ଏବେ ବି ଦେଖ ଦେଖିପାରୁ ଥିବେ ଏବେ ନିଟର ଏକ୍ସାମର କେମିତି ପେପର ଲିକ ବଗେରା ହେଉଛି। ଏତେ ବଡ ଶିକ୍ଷା ବ୍ୟବସ୍ଥା ହେଇ କି କେତେ ମାନେ ଇଏ ହେଇକି ବି ସେଥିରେ ଆମର ପେପର ଲିକ ହେଇଯାଉଛି। ଆଉ ସେ ଯିଏ ଆମେ ଏବେ ଯିଏ ଗୋଟେ ବର୍ଷ ଡ୍ରପ୍ ଆଉଟ୍ ହେଇଛି କି କଣ ହେଇଛି ଚଳିବ। ଯେ ଏ ଗୋଟେ ଡକ୍ଟର ପଢିବା ପାଇଁ ଯିଏ ପାଞ୍ଚ ବର୍ଷ ଲାଖେ ଟ୍ରାଏ କରୁଛି। ତିନି ବର୍ଷ ଲାଖେ ଟ୍ରାଏ କରୁଛି ତ ତାର ତ ସେଇ ଗୋଟେ ତିନି ବର୍ଷ ୱେଷ୍ଟ ହେଇଗଲା ନା। ଆ ତ ତା ପାଇଁ ପ୍ରତି ଏକ୍ଜାମ ର କେମିତି ଦୃଢ ଭାବେ ମାନେ ପୁରା ଷ୍ଟ୍ରିଟଲି କେମିତି କାମ କରାଯି ତ ସେସବୁ ଉପରେ ବି ଧ୍ୟାନ ଦବା ଦରକାର।
ଆଜ୍ଞା ତ ଆପଣ ଯେମିତି କ ନିଟ୍ ପେପର ବି ଭାଇରାଲ ହେଇଯାଉଛି। ତ ସେ ସବୁ ଯେମିତି ଯୋଉ ପରୀକ୍ଷା ନା ଯୋଉ ମାନେ ପ୍ରଶ୍ନ ପ୍ର ପତ୍ର ତିଆରି କରୁଛନ୍ତି। ତ ସେମାନେ ହିଁ ସେମାନଙ୍କୁ ପୁରା ସ୍ପିଡ ଭାବରେ କରିବାକୁ ପଡିବ ରଖିବାକୁ ପଡିବ। କି ଯେମିତି କିଛି କୁଶ୍ଚିନ ବାହାରକୁ ବି ନ ଯାଉ। କିନ୍ତୁ ଦେଖିଥିବା ମାନେ କିଛି ଲାଞ୍ଚ ବି ମଧ୍ୟ ଦେଇକି ସେ କୋଶ୍ଚିନ ପେପର କୁ ଆଣୁ
ହଁ ଏଇଟା ଏଇଟା ଶୁଣନ୍ତୁ। ଏଇଟାରେ ଯେତେ ଦୂର ମାନେ ଯୋଉମାନେ ଲିକ୍ କରୁଛନ୍ତି ଯେତେ ଦୂର ସେମାନଙ୍କର ଭୁଲ ଆଉ ତାଙ୍କଠୁ ଯେତେ ଯୋଉମାନେ କିଣୁଛନ୍ତି ତାଙ୍କର ବି ତାଠୁ ଅଧିକ ଭୁଲ ଅଛି ତ ତାଙ୍କଠୁ ସେଇମାନେ କିଣୁଛନ୍ତି ଯୋଉମାନଙ୍କର ପିଲାମାନେ କିଏଁ ପଢୁଛି ଆଉ କିଛିଟା ପିଲାଙ୍କ ପାଇଁ ପୁରା ପ୍ରାୟ ପଚିଶ ଲକ୍ଷ ପିଲା ଏକ୍ସାମ ଦଉଛନ୍ତି ନୀଟ ତ କିଛିଟା ପିଲାଙ୍କ ପାଇଁ ପଚିଶ ଲକ୍ଷ ମୁଖ ପିଲା ହଇରାଣ ହଉଛନ୍ତି। ତ ସେଇମାନଙ୍କୁ ବି ଯେତିକି ଦୋଷ ଆମେ ସେମାନଙ୍କୁ ଦଉଛେ ସେତିକି ଦୋଷ ତାଙ୍କ ପ୍ୟାରେଣ୍ଟ ମାନେ ଯୋଉମାନେ କିଣୁଛନ୍ତି ତାଙ୍କ ଗୋଟେ କୋ୍ଚ ପେପର ଲିକ୍ କରିବା ପାଇଁ। ମାନ ପଢିବା ପାଇଁ ତାଙ୍କ ପିଲାମାନାନଙ୍କ ପାଇଁ ତ ସେଇଟା ବି ତାଙ୍କର ବି ଭୁଲ ଥାଉଛି। ତ ଏହା ଉପରେ ତ ବହୁତ ଷ୍ଟ୍ରିକଟଲି କାମ କରିବା ଦର କାରିକି ଶିକ୍ଷା ବ୍ୟବସ୍ଥାରେ ଏଇସବୁ ଜିନିଷ ର ପରିବର୍ତ୍ତନ ତ ନିଶ୍ଚିତ ଦରକାର।
ଆଜ୍ଞା ତ ସେଇ ପିଲାମାନେ ହିଁ ସବୁ ଏକ ଏକାଠି ସେଠି ହେଇକି ସରକାରଙ୍କୁ ସେଇ କଥାକୁ ସରକାରଙ୍କୁ ସେଇ କଥା ନେଇକି ତାଙ୍କ ପାଖରେ ପହଞ୍ଚାଇବା ଦରକାର କି? ଏମିତି ସବୁ ହଉଛି। ତ ୟାକୁ କେମିତି ପୁରା ଷ୍ଟ୍ରିଟ ଭାବରେ ନବା ଦରକାର ତ ସେ କଥା କହିଲେ ଯେମତି ପୁରା ସରକାର ପୁରା ଷ୍ଟେଟ୍ ଭାବରେ ନେବେ। ଆଉ ସେମିତି ଆଗକୁ ଏମିତି ଅସୁବିଧା ନ ହଉ। ଯଉ ସେଇ ଅଳ୍ପ କିଛି ଜଣଙ୍କ ପାଇଁ ହିଁ ପୁରା ଏତେ ପିଲାଙ୍କ ଆ ପାଠ ପଢା ଉପରେ ମାନେ ବହୁତ ଅସୁବିଧା ହଉଛି ତ ସେମାନେ ଏମିତି ଦେଇପାରୁନାହାନ୍ତି ଏାମ ହେରିକ ସମସେ ହଇରାଣରେ ପଡୁଛନ୍ତି।
ହଁ ଆପଣ ମାନେ ଦେଖିଥିବେ ମଧ୍ୟ ମାନେ ସହରାଞ୍ଚଳରେ ବି ଯେତିକି ସ୍କୁଲ ବଗେରା ଅଛି। ଆଉ ଗ୍ରାମାଞ୍ଚଳ ସ୍କୁଲ ମଧ୍ୟ ଟିକେ ଫରକ ଥାଏ। ମାନେ ସହରାଞ୍ଚଳ ସ୍କୁଲ ମାନଙ୍କରେ ଲାଇବ୍ରେରୀ ବାଇବ୍ରେରି ଥାଏ। ଆଉ ତାଙ୍କ ପାଇଁ ମଧ୍ୟ ଲାବୋରେଟୋରୀ ବ ଥାଏ। ମାନେ ଲ୍ୟାବ୍ କାମ ପାଇଁ କିଛି ଜିନିଷ ଶିଖି ଶିଖିବା ପାଇଁ ମତେ ତାଙ୍କ ପାଇଁ ଥାଏ। କିନ୍ତୁ ଗ୍ରାମାଞ୍ଚଳ ସ୍କୁଲ ରେ ଏତେ କିଛି ନଥାଏ। ୟାର କଣ ପାଇଁ କଣ ରିଜନ ଟା ଜାଣିପାରିବି।
ଅ ସାର୍ ଆମ ଆଜ୍ଞା। ତ ପ୍ରଥମତଃ ଆମର କହିଥାନ୍ତି କଣ ନା ଗାଁରେ ବେଶୀ ପିଲାମାନେ ଆ ପାଠ ପଢିକି କଣ କରିବେ ସେଇ ବାହାରକୁ ଯିବେ ଦାଦନ ଖଟିବାକୁ ଗାଁ ପିଲା ଗାଁ ଲୋକ ଲୋକ ମାନଙ୍କ ମାନେ ଭାବନା ଏତିକିରେ ହିଁ ଥାଏ। କିତୁ ଆମର ସହରରେ କଣ ଆମର ଯେହେତୁ ବାହାରେ ଆମେ ରହୁଛେ ତ ମାନେ ସ୍କୁଲ ଯେତେବେଳେ ଯାଉଛି ତ ଆମେ କେମିତି ଭଲ ଭାବରେ ପଢିକି ଆମେ ଆଗକୁ କେମିତି ଜବ୍ କରିବା। ଏଇଟା ଆମ ମାନଙ୍କ ମାଇଣ୍ଡରେ ଥାଏ କିନ୍ତୁ ଗାଁରେ ଯୋଉମାନେ ଥାଆନ୍ତି ତ ସେମାନେ ବ ହଁ ପାଠ ପଢିବ ପାଠ ପଢିବ ତା ଯୋଉ ଚାକିରି ଆଡକୁ ସେ ସେତେ ମନ ଦେଇନଥାନ୍ତି। କହିଥାନ୍ତି କି ଆ ସେ ଯାଇକି ବାହାରେ ରୋଜଗାର କରିବ ସେତିକି ସେମାନଙ୍କ ପାଇଁ ଦରକାର। ଆଉ ଯଦି ସେମାନେ ଏତିକି ବୁଝନ୍ତି କି ନାଇଁ ଆମେ କିଛି ନୂଆ କିଛି ଜାଣନ୍ତେ। ଆଉ କେମିତି ଜବ ପାଇଁ କୋଉ ଜବ୍ ପାଇଁ କଣ ଦରକାର ସବୁ ପାଠ ପଢା। ସେ ସବୁ ଜାଣଥାେ ତ ତାଙ୍କ ପାଇଁ ହିଁ ସେ ଲାଇବ୍ରେରୀ ହେରିକା ପୁରା ଇଏ କରନ୍ତିେ ତ ସେ ସବୁ ବି ସେଇ ଗାଁରେ ଶିକ୍ଷକ ମାନଙ୍କୁ ଆଉ ତ ଜଣେଇବା ଦରକାର କି ପିଲାମାନଙ୍କ ପାଇଁ ସେ ଲାଇବ୍ରେରୀ ହେରିକାରେ ଅ ଯେତିକି ଦର ମାନେ ଦରକାର ରହିଛି। ଆଉ ଏପଟେ ପାଠ ପଢା ସହିତ ବି ଲାଇବ୍ରେର ହେରି ହେରିକା ତାଙ୍କ ପାଇଁ ଦରକାର ରହିଛି। ଏସବୁ କହିକି କଲେ ବି ମଧ୍ୟ ଆମର ଲାଇବ୍ରେରୀ ଖୋଲନ୍ତେ।
ମାନେ କହିବାକୁ ଗଲେ ମାନେ ଏ ଆମେ ଯୋଉ ଶିକ୍ଷା ବ୍ୟବସ୍ଥା ଟା ନା ମାନେ ଓନେ ଡେ କହିବା ଗଲେ ଜୀବନର ମାନେ ଜୀବନ ପ୍ରସ୍ତୁତିର ଗୋଟେ ଜି ମୂଳଦୁଆ କହିବାକୁ ଗଲେ ମାନେ ମେରୁଦଣ୍ଡ। ଯେମିତି ଶିକ୍ଷା ନଥିଲେ ଯେମିତି କିଛି ବି ହେଇପାରିବନି ତ ପ୍ରଥମେ ତ ତା ପାଇଁ ହିଁ ଲୋ ଲୋକ ମାନଙ୍କୁ ସଚେତନ ହବା ଦରକାର ଯେ କେମିତି ଶିକ୍ଷା ବ୍ୟବସ୍ଥା ଲୋକ ତ ଛାଡ ତ କେମିତି ସରକାରଙ୍କୁ ବି କିଛି ଜିନିଷ ତା ପାଇଁ ପଦକ୍ଷେପ ନେବାକୁ ପଡିବ କି ଗ୍ରାମାଞ୍ଚଳରେ ବି ସେତିକି ଉନ୍ନତି ହବା ଦରକାର। ଏବେ ବି ତ ଧୀରେ ଧୀରେ ସବୁ ଜାଗାରେ ସ୍ମାର୍ଟ ସ୍କୁଲ ବଗେରା ବି ଗାଁ ରେ ଖୋଲା ହେଲାଣି।
ଆଜ୍ଞା ଗାଁରେ ତ ବହୁତ ମାନେ ସରକାରୀ ସ୍କୁଲ୍ ହେରିକା ଖୋଲା ହେଲାଣି ବେସରକାରୀ ସ୍କୁଲ୍ ଆ ଅଳ୍ପ ଦେଖିବେ କିନ୍ତୁ ସରକାରୀ ସ୍କୁଲ ତ ବହୁତ ଖୋଲା ହେଲାଣି ସରକାର ଧୀରେ ଧୀରେ ବି ଚେଞ୍ଜ କରୁଛନ୍ତି କି ସ୍କୁଲ ଦ୍ଵାରା ଆଉ ମାନେ ସ୍କୁଲ ମାଗଣାରେ ବି ଦଉଛନ୍ତି ବହି ଦଉଛନ୍ତି ଖାଇବାକୁ ଦଉଛନ୍ତି ଆଉ ଡ୍ରେସ ବି ଦଉଛନ୍ତି ବ୍ୟାଗ୍ ବି ଦଉଛନ୍ତି ସୁବିଧା କଲେଣି।
ବଟ ସୁବିଧା ତ ହଁ ସୁବିଧା ତ କରୁଛନ୍ତି ବଟ ଯୋଉ ଶିକ୍ଷକ ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବି ଆସୁଛନ୍ତି ତ ସେମାନଙ୍କୁ ବି ସେତିକି ଅ ମାନେ ଟ୍ରେଣ୍ଡ ହବା ଦରକାର କି କୋଉ ଭଳି ଭାବରେ ପିଲାଙ୍କୁ ଟିଚିଂ କାରଣ ଯେତିକି ଗୋଟେ ସହରାଞ୍ଚଳର ଶିକ୍ଷକ ଗୋଟେ ଯେତିକି ମାନେ ଦକ୍ଷତା ନଥାଏ ମାନେ ଦକ୍ଷତା ଥାଏ ସେ ଏତିକି ଗୋଟେ ଗ୍ରାମାଞ୍ଚଳର ଟିଚର ପାଖରେ ନଥାଏ ତ ସମସ୍ତଙ୍କୁ ସେମ୍ ପରିମାଣର ଶିକ୍ଷକ ଯଦି ଷ୍ଟ୍ରଙ୍ଗ ହେଇଯିବ ତ ଅଟୋମେଟିକ ସି ଶିକ୍ଷା ବ୍ୟବସ୍ଥା ଠିକ୍ ହେଇଯିବ।
ଆଜ୍ଞା।
ଆଜ୍ଞା ମ୍ୟାାମ ଠିକ୍ ଅଛି ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ବଢିଆ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ଆଜ୍ଞା।
ଆଜ୍ଞା ଠିକ୍ ଅଛି।
ଆଜ୍ଞା।